ହ୍ୟାଲୋ।
ହ୍ୟାଲୋ ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡ଼ମ୍ ନମସ୍କାର କେମିତି ଅଛନ୍ତି?
ଭଲ ଆଉ ଆପଣ?
ମୁଁ ବି ଭଲ ଅଛି ବହୁତ ଭଲ ଅଛି ଆପଣ
ଓହୋ। ଆଉ ଗାଁ ଆଡେ ଏବେ ଯାଉଛନ୍ତି?
ନା ଗାଁକୁ ତ ଯାଇନି ବେଶୀ ଦିନ ହେଲା ବେଶୀ ସମୟ ହେଇଗଲା ଗାଁକୁ ଯାଇନି। ଯିବ ଆଉ
ଏବେ ଏ ଖରାର ପାଇଁ ଟ୍ରାଭେଲିଂ କରିବା ସମ୍ଭବ ହେଉନଥିବ ଆଉ।
ଆଜ୍ଞା ହଁ ହୁଁ।
ହଁ ମ୍ୟାଡ଼ାମ ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଥିଲି ଯେ ସେଇ ଯୋଉ ମଟାକାନୀ ମାଆଙ୍କ ପାଖରେ ମୋର ଗୋଟେ ଗୋଟେ ମାନସିକ ରହିଥିଲା ତ। ସେଟାକୁ ଅ ଯିବା ପାଇଁ ମୁଁ ଚାହୁଁଥିଲି। ତ ଆ ଆପଣ କେବେ ଯାଇଛନ୍ତି ମେଟା
ହଁ ଆଜ୍ଞା ମୁଁ ଯାଇଛି ମୋର ଯେବେ ଜନ୍ମଦିନ ଥିଲା ମୁଁ ସେଇଦିନ ଯା
ଓ ହୋ ତ ଆମେ ଅ ତ ଆମେ ଆପଣ କେଉଁ ଟାଇମ ରେ ଯାଇଥିଲେ କି କେଉଁ ସିଜନ ରେ ଯାଇଥିଲେ ଏ ଖରା ସିଜନ ରେ
ଏବେ ଏବେ। ଯୋଉ ହ ଏବେ ଯୋଉ ଖରା। ମାନେ ହେଲା ଭିତରେ ଏପ୍ରିଲ ମାସରେ।
ପ୍ରିଲ ସେତେବେଳେ ସେତେ ଖରା ନଥିଲା ନା ଜଷ୍ଟ
ହଁ ସେମିତି ଷ୍ଟାର୍ଟିଂ ହେଲେ ବି ବହୁତ ଖରା ହଉଥିଲା ମ୍ୟାଡାମ ଏ ବର୍ଷ ତ ବେଶୀ ଖରା ହଉଛି ଆପଣ ଜାଣିଛନ୍ତି।
ହଁ ଏ ବର୍ଷ ବହୁତ ଖରା ହଉଛି ଯେ ଯେ ଆପଣ କେମିତି ଯାଇଥିଲେ? ଟ୍ରାଭେଲିଂ କେମିତି କରୁଥିଲେ?
ମୁଁ ଟ୍ରାଭେଲିଂ ମୁଁ ସ୍କୁ-ସ୍କୁଟିରେ ଯାଇଥିଲୁ ମୁଁ ଆଉ ମୋର ଦି ଟା ସାଙ୍ଗ ମିଶି।
ଓହୋ ସାଙ୍ଗମାନଙ୍କ ସହିତ ମିଶିକି ଯାଇଥିଲେ। ଏ କେତେ ଟାଇମ ଲାଗିଲା କେମତି ଆ ଆ
ମାନେ ସଖାଳୁ ଆମେ ଖରା ଯୋଉ ପ୍ରକାରରେ ହଉଛି ନା ମ୍ୟାଡମ। ତ ଆମେ ଜଲ୍ଦି ଟିକେ ବାହାରିକି ଗଲୁ, ଜଲ୍ଦି ମାନେ ସାତଟାରେ ଗଲୁ ତ ଆଠଟା ନଅଟା ଟା ହଁ ଦଶଟା ପାଖାପା ଖିନ ପହଞ୍ଚି ଯାଇଥିଲୁ ମନ୍ଦିରକୁ ମାନେ ଦୁଇ ଘଣ୍ଟ
ଆଟ ଦି ଘଣ୍ଟା ଲାଗିଲା ସ୍କୁଟିରେ ନା ବସ୍ ସ-ସୁବିଧା ଅଛି କି ନାଇଁ ମ୍ୟାଡମ୍ ସେଠାକୁ ଯିବା ପାଇଁ?
ମାନେ ଯେଉଁ ଆପଣ ଯେଉଁ ମନ୍ଦିରଟା କହୁଛନ୍ତି ସେଇଟା ସୋନପୁର ଜିଲ୍ଲାରେ ଅବସ୍ଥିତ, ହେଲେ ପାଇଁ ଆମ ଆମେ ଏବେ ଯୋଉଠି ରହୁଚୁ ସେ ଜାଗା ଏଠୁ ଯିବାକୁ ହେଲେ ଆମୁକୁ ବସ୍ ରେ ଗଲେ ମାନେ ସେ ଜିଲ୍ଲାରେ ସେ ଜିଲ୍ଲାର ଯୋଉ ଛକ ଅଛି ସେଠି ଓହ୍ଲେଇବାକୁ ପଡିଥାଏ ଆଉ ସେଠୁ ଅଟୋ ନେଇକି ଆମେ ଯାଇପାରିବା।
ତା ମାନେ ଅଟୋରେ ଅ ସବୁବେଳେ ଅଟୋ ମିଳିଯାଏ କି ସେଠି?
ହଁ ଅଟୋ ସବୁବେଲେ ଟିପ ମେଡ଼ ହେଲେ ବସ୍ ଯାଏନି ସେ ରାସ୍ତା ଯେ ରାସ୍ତା ଅଧା ଦୂର ଅଧା ଦୂର ପଯ୍ୟନ୍ତ ଯାଏ ଆଜ୍ଞା।
ଥାଇକି କଣ?
ହଁ ଦୋକାନ ବଜାର ହ ମାନେ ଅଛି। ସହର ପରୀକ୍ଷା ଅଛି ଦୋକାନ ବଜାର ସବୁ ସବୁ ମିଳିକି
ହୁଁ ହୁଁ ତ ଆପଣ ସ୍କୁଟିରେ ତ ଡାଇରେକ୍ଟ ସେ ଯାଗକୁ ପହଞ୍ଚିଯାଇଛି।
ହଁ ଆଜ୍ଞା ଆମେ ଯ ମାନେ ପହଞ୍ଚି ଯାଇଥିଲୁ ଆଉ ରାସ୍ତାରେ ମଝି ମଝି ସେଟା ଜଙ୍ଗଲ ବି ପଡେ ଭଲ ଲାଗେ।
ହୁଁ ହୁଁ ସୁନସାନ୍ ରାସ୍ତା ଥାଇକି ଲୋକମାନେ ଯ ଯା କରିଥାନ୍ତି ସେ ଜାଗାରେ ରାସ୍ତା କେମିତି ଥାଏ?
ରାସ୍ତା ଫଲ ଥାଏ ପ୍ରାୟ ହଁ ସୁନସାନ ତ ସେତିକି ଥାଏନି ମାନେ ଗାଡି ଯାକ ଲୋକ ଯିବା ଆସିବା ହଉଥାଏ।
ହୁଁ ହୁଁ ଆଉ ଏଇ ରାସ୍ତା ଟା କେମିତି ଉ ମାନେ ରୋଡ ଟା କେମିତି ଠିକ୍ ଥାଏ ନା କଣ?
ଅଁ ରୋଡ ଟା ଠିକ ଅଛି ସେମତି କିଛି। କିଛି ଆପଣଙ୍କ କିଛି ପ୍ରୋବ୍ଲେମ୍ ହେବନି। ମାନେ ଜିବାାର ଅସୁବିଧା ନାଇଁ।
ମାନେ ଖାଲ ଢିପ ଏମିତି ଭଲ ରା
ନା ନା ଏନ-ଏଚ ରୋଡ ହେଇଛି ସବୁ ଏମିତି ଖାଲି କିଛି ହେଇନି ମ୍ୟାଡ ହଁ ବାଇକ୍ ସ୍କୁଟି ଯୋଉଠି ହଁ ଆପଣ ଯୋଉଠି କମ୍ଫର୍ଟେବୁଲ ହେଇପାରିବେ ସେ ଠି ସେଇ
ଆଉ ବସରେ ଗଲେ ତ ଦବ କି ସେଠି ଅଟୋ ମିଳିବ ନ ମିଳିବ।
ହଁ ହଁ ମିଳିବା ଟା ମିଳିଯିବ ଯେ ସେଟା ଟିକେ ଯଦି ଆପଣ ଫ୍ୟାମିଲି ସହିତ ଯାଇଛନ୍ତି ତ। ହଁ ଗୁଡ଼ିକ
ହଁ ହଁ ହ ତାପରେ ସେଠୁ ଗଲା ପରେ ଆମର ଉ ସେ ଯୋଉ। ଷ୍ଟୋରେ ଯିବ।
ହୁଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ